ହାଲୋ ହଁ ଦିଦି ଏଇ ହି ରୋଷେଇ କରୁଛି ଆଉ ତମେ କଣ କରୁଛ?
ମୁଁ ଏଇ ବସିଥିଲି ତମ କଥା ମନେ ପଡିଲା ଟିକେ ଫୋନ କରିଦେଲି ଆଉ। ଏବେ ରୋଷେଇ କରିକି ଆସିଲି ତ ଭାରି ଗରମ ହୋଉଚି ଟିକେ ଏସିରେ ବସିଥିଲି।
ହଁ ଗରମ ବି ଏଠି ବୋହୁତ ହୋଉଚି ଏବେ ଖରା ତ ଦେଖୁଚୁ ଯୋଉ ଭଳିଆ ହୋଉଚି ବର୍ଷା ଦିନେ ଖରା ହୋଉଚି। ମାନେ ଆଉ କ-ରହିହବନି ଏ ଘର ଭିତରେ ବି।
ଖରା ହୋଉଚି ସେମିତି ଆଉ ବାହାରି ଗରମ ହୋଉ
ହୁଁ ମୁଁ ଏବେ ଘରେ ଥିଲି। ବେ ଟିକେ ଭୁବନେଶ୍ୱରରେ ଅଛି ଭାଉଜଙ୍କ ପାଖରେ ରହୁଚି ତ ଏବେ। ଆଉ ଆଜି ଆସିଲି ଭୁବନେଶ୍ଵରରୁ ଆସିଲି, କଣ କହିଲେ?
ଭାଇଙ୍କର ବାହାଘର ସରିଯାଇଚି?
ନାଇଁ ନାଇଁ ଇଏ ମୋ ମାଉସୀଙ୍କ ପୁଅଙ୍କ ବାହାଘର ହେଇଚି ସିଏ ଭାଉଜ ହେବେ।
ଆଚ୍ଛା ଆଚ୍ଛା।
ହୁଁ ଆଉ ଏଇନା ଆସିଲି ଭାରି ଏବେ ରୋଷେଇ କରିବି ଖାଇବାକୁ କରିବି ଭୋକ କଲାଣି ଖାଇ ନଥିଲି ଯେ ଜାଣିଥିବ ତ ବାହାରେ ଖାଦ୍ୟ କୋଉ ବୋହୁତ ଖରାପ ନା ତାପରେ ଖରାରେ କୋଉଠି ଖାଇ ହୋଉନି ଠିଆ ହେଇ ହୋଉନି ନୋଳା ଗରମ ତ ହୋଉଥୁବ।
ତାପରେ ଏବେ ଭୁବନେଶ୍ୱରରେ ବି ବୋହୁତ ଖରା ବୋହୁତ ଗରମ ଗାଁ ଗହଳି ଅପେକ୍ଷା ଭୁବନେଶ୍ୱରରେ ବୋହୁତ ଗରମ।
ହୁଁ ସେଇଠି କାରଣ ଦେଖ ଦିଦି ଗଛ ସବୁ କାଟିଲେ ଭୁବନେଶ୍ୱରଟା ଦେଖିଥିଚ ନା କେତେ ବଡ ବଡ ସହର ଭଳିଆ ଘର ଗଛ କାଟିଦେଲେ ଖରା ହବନା ଆଉ ବିଶ୍ୱତା
ତାପରେ ଆକଚୋଲି ଶୁଣ ତାପମାତ୍ରା ଏତେ ବଢ଼ିଯାଉଚି ଯେ ତା କୁ ମାନେ କଣ୍ଟ୍ରୋଲ କରିବା ଭାରି କଷ୍ଟ ହେଇପଇଲାଣି। ଯେମତି କିି ଆମର ଦେଖ ମାନେ ଯୋଉ ପୃଥିବୀର ମାନେ ଯୋଉ ବାୟୁମଣ୍ଡଳୀୟ ଯୋଉ ତାପମାତ୍ରା ଯୋଉଟା ଅଛି ତାକୁ ସେମତି ସନ୍ତୁଳିତ କରିବା ପାଇଁ ସବୁ ପଦକ୍ଷେପ ନବା ଦରକାର ଗମେଣ୍ଟ୍ ଯୋଉଗୁଡ଼ା ନୋଉଚି ପଦକ୍ଷେପ ଯେମତି ଗଛ ଉଁ ମନେ ଥିବ ଆଗୁରୁ ସବୁ ଯୋଉ ଆମର ଅଛି ମହାବିନାୟକରେ କେମତି ଥୁଣ୍ଟା ମାନେ ଖାଲି ପାହାଡ଼ ଥିଲା ପଥର ପାହାଡ ଦିନେ ଗମେଣ୍ଟ୍ ଗମେଣ୍ଟର ଗୋଟେ ଚୁକ୍ତିନାମା ଅନୁସାରେ ସେ ସବୁ ପାହାଡ଼ ଗୁଡ଼ିକରେ ଗଛ ଲଗେଇଦେଲେ ଏବେ କେତେ ସୁନ୍ଦର ଘ
ହଁ ଦିଦି ଦେଖିଥିଲି ହଁ ଏଠି ବି ସେୟା କରିବା କଥା ଏଠି ବି ଗଛ ରଖିବା କଥା।
ହଁ ଏଠି ବି ଗଛ ଲଗାଇବା ଦରକାର। ହଁ ତାପରେ ଆମର ଯୋଉ ଅଛି କଣ କହିଲ ଅ ଯୋଉ ସୌର ଶକ୍ତି ପବନ ଶକ୍ତି କ୍ତି ଆଉ ଯୋଉ ଆମର ଇି ଯୋଉ ବିଦ୍ୟୁତ ଶକ୍ତି
ହୁଁ
ହଉ ମାନେ ଆ ଆ ଏଇ ଗୁଡ଼ା ଇଉଜ କରିକି ବ୍ଯବହାର କ କରି କି ଆମର ଯୋଉ କାର୍ବନ ନିର୍ବାହ ହେଉଛି କୋଇଲା ଜଳାଉଛନ୍ତି। କା କାଠ ଜଲାଉଛନ୍ତି କାର୍ବନ ତା ତା ପରେ ସିଏ ତାପ କଣ କେମିତି କମେଇବା ଧର ଗାଡ଼ି କେତେ ଚାଲୁଛି କେତେ ଗାଡ଼ିରେ ପେଟ୍ରୋଲ ଯୋଉ ତେଲ ପଡୁଛି ସେ ଯୋଉ ଧୂଆଁ ଗଡ଼ା ସେ ବାୟୁମଣ୍ଡଳକୁୁ ଗରମ କରୋଉଛି ଏଇ ଯୋଉ କାରଖାନା ଗୁଡ଼ା ବି ବହୁତ ହେଇଗଲାଣି ଭୁବନେଶ୍ୱରରେ ବହୁତ କାରଖାନା ଆମର ଯାଜ ପୁରିରେ ବି ବହୁତ ଗୁଡ଼ାଏ କାରଖାନା ହେଇଗଲାଣି ଗାଁ ଜାଗା ବୋଲି ଆଉ ହଉ ସେଠି ସବୁ ଯୋଉ ଧୂଆଁ ଗୁଡ଼ା ଯୋଉ କଳା କଳା ଅ
ହଁ ଦିଦି ସେଇଆଠି ତ ଦେଖିବ ଅଧିକା ଯୋଉଠି ହଁ ଦିଦି ଯୋଉଠି କଳକାରଖାନା ଦେଖିବ ଆଜ୍ଞା କୁହନ୍ତୁ।
ଆଉ ଦେଖିବ ବାଟ ଯାକ ଦେଖିବ ଆଉ ପ୍ରାୟ ଜାଗାରେ ଦେଖିବ ତମେ ଇଟା ଭାଟି
ହଁ ଦିଦି ସେଇଟା ତ ବେଶୀ ଧୁଆଁ ବାହାରୁଛି ନା ଅଧିକା ସେ ଧୂଆଁ ଉରା ଦିଦି ଜାଣିଛ ନା ଧୂଆଁ ଉରା ତମ ଦେହକୁ ଦେହକୁ ଗଲେ ତମ ଦେହରେ ରୋଗ ଅଟୋମେ ଆକ
ହଁ ଫୁସ୍ ଫୁସ୍ ଜନିତ ସଂକ୍ରମଣ ବି ହଉଛି ଫୁସ୍ ଫୁସ୍ ଜନିତ ସଂକ ଆକ୍ରମଣ ସେ ହେଉଛି ତାପରେ ଆମର କଣ କହିଲ ଯୋଉ ଆମ ଘରେ କିମ୍ବା ଆମେ ଯୋଉଠି କାମ କରୁଛୁ ସେଠି କେମିତି ତାପମାତ୍ରା ନିୟନ୍ତ୍ରଣ କରିବା ତା ଉପରେ ଦୃଷ୍ଟି ଦବା ଦରକାର ଅଇକା ସବୁ ବାହାରିଲାଣି ଆମର ଯୋଉ କଲର ପେଣ୍ଟ ଛାତରେ ରଙ୍ଗ ଯୋଉ ମାରୁଛନ୍ତି ଧଳା ରଙ୍ଗ ଖରାକୁ ସି ରିଫ୍ଲେକ୍ଟ କରୁଛି ତାକୁ ତମେ ବ୍ୟବହାର କରିପାରିବ ଭୁବନେଶ୍ୱର୍ ଚରେ ତମେ ସେଟା ବ୍ୟବହାର କରୁନା
ଆମେ ତ ଭଡ଼ା ନେଇ ରହିଛି ନିଜ ଘର ହେଇଥିଲେ ସିନା କରିଥାନ୍ତୁ ତାପରେ ବି ଦିଦି ଆମେ ଯାହା କୁ ଭଡ଼ା ଦିଦି ପ ପନ୍ଦର ହଜାରରୁ ଷ୍ଟାର୍ଟ ଷ୍ଟାର୍ଟ ହେଉଛି ଆରମ୍ଭ ହେଉଛି ମାନେ ଆଉ ତ ଭାବୁଥିବ ଆଉ କେତେଟା ରୁମକୁୁ ନେଇକି ଭଡ଼ା ଆଉ ଲା ତା ସହିତ ଇ ଲାଇନ ବିଲ୍ ପାଣି ବିଲ ତା ସହିତ ତ ଏକ୍ସଟ୍ରା ଆଉ ଜାଣି ତମେ କୋଡ଼ିଏ ହଜାର ଆଉ କରିବାକୁ ପଡ଼ିବ ଦିଦି ଏଠି ମାନେ ବହୁତ ଖ
ବାହାରେ ବହୁତ ଖର୍ଚ୍ଚ ବାହାରେ ରହିବା ଚଳିବା ବହୁତ ଖର୍ଚ୍ଚ
ମୁଁ ଦେଖିଲି ଭୁବନେଶ୍ୱରରେ ବହୁତ ପ୍ରାୟ ଜାଗାରେ ଗଛ ନାହିଁ ଯଦି ଲୋକ ପ୍ରତ୍ୟେକ ଲୋକ ଗୋଟେ ଗୋଟେ ଲୋକ ବି ଲୋକ ଯଦି ଗଛ ଲଗାନ୍ତି ନା ଦିଦି ଏଠି ଆଉ ଗରମ ହୁଅନ୍ତାନି କି ଅଧିକା ଖରା ବି ତାତି ପବନ ଆସନ୍ତା ନି।
ପବନ ବି ନାହିଁ ଦିଦି ପକ୍ଷୀ ମାନେ ନାହାଁନ୍ତି। ମୁଁ କହୁଛି ପାରା କାଉ ଦେଖିବିେ ଗାଁ ରେ ବହୁ ଚଢିବା ଆସି ବସନ୍ତି ଗଛରେ ଦୁ ଏଠି ଗୋଟେ ଜଡେଇ ଦେଖି
ଏଠି ହଁ ଏଇଠି କୋଇଲି ର କୋଇଲିର ଯୋଉ କୁ କୁ ଡାକ ସେତକ ବି ଶୁଭୁନାହିଁ ଟୋଟାଲି ସୁବୁ ନାହିଁ ହଳଦୀ ବସନ୍ତ ଆଗରୁ ମୋ ଝରକା ପାଖରେ ଏମିତି ବୁଲୁ ଉଡୁଥିବେ ଯେ ପୁରା ଆଠ ଦଶ ହଳଦୀ ବସନ୍ତ ଅଇକା ହଳଦୀ ବସନ୍ତ ଦେଖିବାକୁ ପାଉନି ଆଉ ସେ ଯୋଉ ଛୋଟିଆ ଛୋଟିଆ ବାଲି ଚଢେଇଇ ଭଳିଆ ତାର ଯୋଉ ଥଣ୍ଟ ଲମ୍ବା ଲମ୍ବା ଥିବ ସେ ଚଢେଇ ବି ଭର୍ତ୍ତି ହଉଥିଲେ ଅଇକା ହଁ ଏବେ ଏବେ ସେମାନଙ୍କୁ ବି ଦେଖିବାକୁ ପାଉନି।
ବ ବୋବେଇଲେ ଆମେ ଉଠୁ। ଆମକୁ କିଏ ଉଠାନ୍ତି? କାଉ ମାନେ ବୋବେଇଲେ, କୋଇଲି ମାନେ ବୋବେଇଲେ ଉଠାନ୍ତି। ଏବେ ଯୋ ହେଇଗଲା। ଆଜ୍ଞା, ଫୋନ ହେଇଗଲା ସିଏ ଦେଇଦେବେ ଉଠିବେ ଫୋର କିନ୍ତୁ! କାଉ ମାନେ ଏଠି ନାହାଁନ୍ତି। ଯକାଳୁ କା ମୁହଁକୁ କି! ଆଜ୍ଞା କୁହ। ହ୍ୟାଲୋ!
ହଁ କୁହ।
ମୁଁ କହିଲି, ଏଠି ତ କାଉଁ ମାନେ କଣ କିଛି ପକ୍ଷୀ ଦେଖିବାକୁ ହିଁ ମିଳୁନି? ଯାହା ପଶୁ ମାନେ ବୁଲୁଚ ସେତିକି ଆଉ ଏତି ସେତିକି ଛାଡି ଦେଇଛନ୍ତି, ଆଉ କିଛି ନାଇଁ। ସଫାସୁତୁରା ରଖୁଛନ୍ତି। କିନ୍ତୁ ଏଠି ହେଲେ, ମାନେ ଏଠି ଅମ୍ଳଜାନ ବେଶୀ ନାଇଁ। ଦେଖ ଏଇଠି ବେଶୀ ଗାଡି, ମଟର ଯାଉଛି, ଧୂଆଁ ଯାଉଛି। ଦେଖ ଏଠି ସେ
ମୁଁ ଭାବୁଛି! ମୁଁ ଭାବୁଛି! ଯୋଉ ଆମର ଯାନବାହା ନ ଚଳାଚଳ କୁ କମେଇ ଦେଲେ ବହୁତ ଭଲ ହଅନ୍ତା ମାନେ ଯୋଉ ଲୋକମାନେ ପୁଳାଏ ବାଇକ୍, ପୁଳାଏ କାର ଧରିକି ବୁଲୁଛନ୍ତି। ତମର ଯଦି ପାଖ ଯିବା ଜାଗାକୁ ଯିବାର ଅଛି। ତମେ ନର୍ମାଲି ଏଇଟା ଲୋକମାନେ ନିଜସା ସଚେତନ ହଁ ନାଇଁ ନିଜେ ସଚେତନ ହବା ଦରକାର। ନାଇଁ ଚାଲି ଚାଲିକି ନୁହଁ ଧର ମୁଁ କଟକରୁ ଭୁବନେଶ୍ୱଵର ଯିବି! ମୁଁ ଏକୁଟିଆ ଯାଉଛି। ଆଉ ମତେ ମୁଁ କାର ନବା କଣ ଦରକାର?
ଦି ପାଖରେ ବି ହଁ, ଦିଦି ଏଇଟା ବି ସତ୍ କଥା ତାପରେ ଦେଖ ଗୋଟେ କିଲୋମିଟର ଯଦି ବି ଯିବାର ଥିବ, ଦିଦି ତା ଚାଲ୍ ଚାଲି ଗଲେ ତମ ଦେହ ଭଲ ରହିବ।
ହଁ, ଗୋଟେ କିଲୋମିଟର ଚାଲି ଚାଲି ଗଲେ ଦେହ ଭଲ ରହିବ। କିନ୍ତୁ, ଧର ପାଞ୍ଚ କିଲୋମିଟର
ପାଇପ୍ ଧରି ପଳେଇବେ। ଏଇ
ଏଇ ଯୋଉ ଆମର କଟକ ସହର ଭିତରେ, କଟକ ସହର ଭିତ୍ ଯୋଉ ମାଳ ମାଳ ଅଟୋ ଚାଲୁଛି। ସେଇଟା କେବଳ ଯଦି ଏ ସି ବିି ଯୋଉ ଡାକ୍ତରଖାନାକୁ ଆସୁ ଥିବା ରୋଗୀ ମାନଙ୍କ ପାଇଁ କି, ବ୍ୟବହାର ହଅନ୍ତା। ଆଉ ବାକ୍ ଗାଁ ସହରର ଲୋକମାନେ ଯଦି ସାଇକେଲ ବ୍ୟବହାର କରନ୍ତି। କେତେ ସୁନ୍ଦର ଲାଗ
ବହୁତ ଭଲ ହୁଅନ୍ତା! ସେ ପାଖ ଜାଗାକୁ ତ ଯା ସାଇକ କହିଲେ ଯା ନହେଲେ ଚାଲିକି ଚାଲ, ବଇଲେ ତମ ଦେହ ପା ବି ଭଲ ରହିବ। ହୁଁ, ଦିଦି ତମେ ନିଜେ ନିହାତି ଦେଖିଥିବ, ଯିଦି ନିଜେ କୁହ ଗାଁ ଅପେକ୍ଷା ସହ ଘରରେ ବେଶୀ ରୋଗୀ ମାନେ ବାହାରୁଛନ୍ତି କେମିତି? ଏଇ ଯୋଉ ତାଙ୍କର
ହଁ ପ୍ରାୟ ଆଜ୍ ଏବେ ଏବେ ତ ତାପରେ ଆଉ ଗୋଟେ ବଡ ଜିନିଷ ତମେ ଦେଖିବ, ଏବେ ଚର୍ମ ରୋଗ ବି ଲୋକଙ୍କର ବହୁତ ବାହାରୁଛି। କାହିଁକି ନା ସେଇ ଯୋଉ ପବନ ଦେହରେ ବାଜୁଛି! ସେ ଯୋଉ ଛୋଟ ଛୋଟ-ଅ ଛୋଟ ଛୋଟ ଯୋଉ ଧୂଳି ବିନ୍ ଧୂଳି ଧୂଳିକ ଣା ଗୁଡିକ ସବୁ ଯୋଉ ଚର୍ମରେ ରହି ଯାଉଛି ସେଗଡା ସେଗୁଡା ରହି କି ଦେହରେ କୁଣ୍ଡେଇ ହବା, ଇଏ ହବା, ତାପରେ ଚୁଟି ବହୁତ ଉପୁଡୁଚି।
ହଁ ଦିଦି ପାଣି ଯୋଗୁଁ, ତା ଦେହରେ ବି ବ୍ଲିଚିଂ ପାଉଡର ପାଣି ପିଉଛନ୍ତି ନା ସେଥିପାଇଁ। ସେଗୁରା ବ୍ୟବହାର କରୁଛନ୍ତି। ଆମର ପାଣି ବି ଭଲ ନାହିଁ, ଭୁବନେଶ୍ବରରେ ପାଣି ବି ଭଲ ନାହିଁ ଦିଦି।
ହଁ ଲୋକମାନେ ନିଜେ ସଚେତନ ନହେଲେ କିଛି ହବନି। ତମେ ଦେଖ ପାଣି ଭଲ ନାହିଁ ତମେ ଚାହିଁଲେ ଆରାମ ସେ ଛାତ ଉପରେ ଗୋଟେ ବଡ ଟାଙ୍କିଟେ କରିପାରନ୍ତ, ବର୍ଷା ହେଲେ ସବୁ ଯାକ ପା ପାଣି ତା ଦେହରେ ଷ୍ଟକ୍ ରହନ୍ତା। ନହେଲେ ପାଣିର ଯୋଉ ନାଳ ସୁବିଧାଟା ବର୍ଷା ଆଜି ହଉନାହିଁ କାଲି ନିଶ୍ଚିନ୍ତ ହବ। ତାର ବ୍ୟବସ୍ ସ୍ତା କରିବା ଦରକାର। ତାର ଡ୍ରେନେଜ୍ ଡ୍ରେନେଜ୍ ପ୍ରଣାଳୀ ହଁ, ନାଇଁ ତାର ଡ୍ରେନେଜ ପ- ପ୍ରଣାଳୀ। ଟା ଏମିତି କରିବ, ଯେମିତିକିି ସବୁ ବର୍ଷ ଛାତ ଉପରେ ଯେତିକି ପାଣି ଜମିବ! ସେ ପାଣି ଗୁଡିକ ଯାଇକି ଗୋଟେ ଭୂତଳ ଭାଗରେ ଷ୍ଟକ୍ ହେଇକି
ସେ ମିଳି ମିଶି ଯଦି ସମସ୍ତେ କଲେ ହେବେ ମିଳିମିଶି କେହି କରିବେ ନାହିଁ।
ହଁ ଏଇଟା ଲୋକ ନିଜେ ସଚେତନ ନହେଲେ। ତମେ କିଛି କରେଇ ପାରିବ ନାହିଁ ହୁଁ। କାଇଁନା ବାହାର ଦେଶ ମାନଙ୍କରେ ଦେଖ ଜାପାନ ଜାପାନ ଚାଇନା କେତେ ପରିଷ୍କାର।
ହଁ ସେଠି ବହୁତ ଜାଗାରେ ବହୁତ ଦେଶରେ ବି ସେଠି ପରିଷ୍କାର। ଏବେ କଇଲେ ପରିଷ୍କାର ପରିଚ୍ଛନା ଦେଖି ଦେଖି ତାଙ୍କୁ ବେଶୀ ରୋଗ ହଉନାହିଁ ତାଙ୍କର ଆଇନ ଅଛି।
ମୁଁ ଆମେରିକର ଗୋଟେ ପୁସ୍ତକ ପଢୁଥିଲି ହେଲା। ଗୋଟେ ଆମେରିକା ଗୋଟେ ଆମେରିକା ବିଷୟରେ ଗୋଟେ ପୁସ୍ତକଟେ ମୁଁ ପଢୁଥିଲି ଆମର ସେ ପୁସ୍ତକରେବି ସେ ଲେଖୁଛନ୍ତି ସେଇ କଥାଯେକି ଆମ ଆମ ଦେଶରେ କଣ ଯୋଉ ଗୋଚର ଜମି ଯୋଉ ଅଛି, ଗୋରୁ ଚରିଆକୁ ସେଠି ଘାସ ଅଛିକି ଘାସ ନାହିଁ କିନ୍ତୁ ଆମେରିକାରେ ଆମେରିକାରେ ଧୂଳିର ଯୋଉ ବାଲିର କି ମାନେ ଏଗୁଡା ସବୁ ଯେମିତି ଦେଖାଯିବ ସେଥିପାଇଁ ସେ କଣ କରନ୍ତି ଘାସ ପକେଇ ଦିଅନ୍ତି ଘାସର ମଞ୍ଜି ବୁଣି ଦେବେ ତାଉପରେ ନଡିଆ କତାର ଯୋଉ ଆମର ନ ନଡିଆ କତାର ଯୋଉତା ସୂତା ତିଆରି ହୁଏନି, ସୁତଲି ସରୁ ସରୁ ସୁତୁଲି ସେସରୁ ସୁତୁଲିକୁ ଏମିତି ଜାଲି ଭଳିଆ ବାନ୍ଧି ଦେଇକି ମାଟିରେ ବିଛେଇ ଦେବେ ତଘାସ ତାଦେହରେ ଯେତେବେଳେ ଉଠିବ ଘାସ ପୁରା ଏମିତି ତାକୁ ବାନ୍ଧି ରଖିକି, ପୁରା ଉଠିଲା ହେଲା ପୁରା ଗାଲିଚା ଭଳିଆ କେତେ ସୁନ୍ଦର ଦେଖା ଯାଉଛି, ସେପଟ ଦେଶ ମାନେ କେତେ ପରିଷ୍କାର ପରିଚ୍ଛନ୍ନ ରଖୁଛନ୍ତି କିନ୍ତୁ ଆମ ଦେଶର ଲୋକଏ ସଚେତନ ହଉନ
ଆମ ଦେଶରେ ଯଦି ଲୋକମାନେ ଟିକେ ବୁଝି ହେଇକି ମିଳିମିଶି କରନ୍ତିନା
ହୁଁ ଜରି ପଲିଥିନ ପଲିଥିନ୍ ଗୋଟେ ଜିନିଷ ସଜାର ତାର ବ୍ୟବହାର କମେଇ ଦିଅନ୍ତେ ପରିବେଶ କେତେ ସୁନ୍ଦର ରହନ୍ତା ତାପମାତ୍ରା କମିଯାଆନ୍ତା ଚରି ଗୋଟେ ଜିନିଷ ତାକୁ ତମେ ଯଦି ଚୁଲିରେବି ପୋଡିଦବ ତମ ଖାଦ୍ୟ ଗନ୍ଧ ହବ ହୁଁ ମାନେ ସେ ଜରି ଭଳିଆ ଏତେ ବିଷାକ୍ତ ଜିନିଷନା ସେ ପୋତିହବ ନାସେ କୋଡି ହେଇକି
ଜରି ବ୍ୟବହାର ବି କରିବା କଥା ନୁହଁ, ଏଇଗା ପ୍ଲାଷ୍ଟିକ ଜିନିଷବି ବିପଦ
ହଁ ହଉ ଶୁଣ ମୁଁ ତମକୁ ଟିକେ ଛାଡିକି ଫୋନ କରୁଛି, ମୋ ପୁଅ କାନ୍ଦିଲାଣିି ଆଉ ମୁଁ ତମକୁ ଛାଡିକି ଟିକେ ଫୋନ କରିବି ହଉ। ହଁ ହଁ ନିଶ୍ଚିନ୍ତ।